ନମସ୍କାର ବନ୍ଧୁ ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନା।
ଆଉ କେମିତି ଅଛନ୍ତି? ମୁଁ ତ ବହୁତ୍ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ମୁ ବି ମଧ୍ୟ ବହୁତ୍ ଭଲ ଅଛି ଆଜି କଣ କରୁଥିଲା?
କିଛି ନା ଏମିତି ହିଁ ବସିଥିଲି ଆପଣ ବ୍ୟସ୍ତବହୁଳ ଜୀବନରେ ମତେ ମନେ ପକେଇକି କଲ୍ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ଆଉ ଆପଣ କଣ କରୁଥିଲେ?
ଏଇ ଆଜି ଟିକେ ପଢୁଥିଲି ଆଉ ତାପରେ କିଛି ସମୟ ସୋସିଆଲ ମିଡିଆ ଦେଖୁଥିଲି।
ଆଜ୍ଞା ସୋସିଆଲ୍ ମିଡିଆରେ ଆପଣ ଦେଖୁଥିଲେ ସୋସିଆଲ୍ ମିଡିଆରେ ଆପଣ କଣ କଣ ଦେଖୁଛନ୍ତି?
ସୋସିଆଲ ମିଡ଼ିଆ ଏଇ ୟୁଟ୍ୟୁବ ଇନ୍ସଷ୍ଟାଗ୍ରମ୍। ଏଇ ସବୁ ଚାଲିଛି ଦେଖୁଛୁ ଆଉ।
ଆଜ୍ଞା ବନ୍ଧୁ ମୁଁ ମଧ୍ୟ ପ୍ରତିଦିନ ସୋସିଆଲ ମିଡିଆ ବ୍ୟବହାର କରେ। ଆଉ ଆପଣଙ୍କ ମତରେ ଏହା କଣ ଭଲ ନା ଖରାପ?
ଅ ମତରେ ସୋସିଆଲ୍ ମିଡ଼ିଆ ନିଜେ ଭଲ କିମ୍ବା ଖରାପ ନୁହେଁ। ଆମେ ଏହାକୁ କେମିତି ବ୍ୟବହାର କରୁଛୁ ସେଥି ଉପରେ ସବୁ ନିର୍ଭର କରେ ଉଇସ୍।
ସଠିକ୍ କଥା ବନ୍ଧୁ ତ ଆପଣ କେଉଁ କେଉଁ ସୋସିଆଲ ମିଡିଆରେ ବ୍ୟବହାର କରୁଛନ୍ତି?
ମୁଁ ୟୁଟ୍ୟୁବ ଇନ୍ ଷ୍ଟାଗ୍ରାମ ଫେସବୁକ୍ ଏବଂ ହ୍ୱାଟସପ୍ ବ୍ୟବହାର କରେ। କେବେ କେବେ ଫିଲ୍ମ ମଧ୍ୟ ଦେଖେ।
ଆଜ୍ଞା ମୁଁ ମଧ୍ୟ ହ୍ଵାଟସଆପ୍ ଇନ୍ ଷ୍ଟାଗ୍ରମ୍ ଅଧିକ ବ୍ୟବହାର କରେ ୟୁଟ୍ୟୁବ୍ ରେ ତ ଶିକ୍ଷା ମୂଳକ ଭିଡିଓ ଦେଖିବାକୁ ମୁଁ ବହୁତ୍ ଭଲ ପାଏ।
ହଁ ସେଟା ବହୁତ୍ ଭଲ ଅଭ୍ୟାସ ୟୁଟ୍ୟୁବ୍ ରୁ ଅନେକ ନୂଆ ନୂଆ ଜିନିଷ ଶିଖିବାକୁ ମିଳେ।
ହଁ ମୁଁ ବି କଡିଙ୍ଗ୍ ଇଂଲିଶ୍ ଅଜେନେରାଲ ମାନେ ଯେମିତି କିି ସାଧାରଣ ଜ୍ଞାନ ଏଇ ଭିଡିଓ ମତେ ଦେଖିବା ପାଇଁ ବହୁତ୍ ଭଲ ଲାଗେ।
ହଁ ମୁଁ ମଧ୍ୟ ଟେକ୍ନୋଲୋଜି ଏଆଇ ଓ ୍ୟାର ଗ ଗ ଗାଇସ୍ ସମ୍ବାଦୀୟ ଭିଡ଼ିଓ ଦେଖେ।
କିନ୍ତୁ ଅନେକ ଲୋକ ସୋସିଆଲ୍ ମିଡିଆରେ ବହୁତ୍ ସମୟ ନଷ୍ଟ କରିଦିଅନ୍ତି ଆଜିକାଲିର ବନ୍ଧୁ।
ହଁ। ଛୋଟ ଭିଡିଓ ଦେଖି ଦେଖି କେତେ କେତେବେଳେ କେବେ କେତେ ଘଣ୍ଟା ସମୟ ସରି ଚାଲିଯାଏ କେହି ଜାଣିପାରୁନାହିଁ।
ଠିକ୍ କହିଲ ବନ୍ଧୁ ମୋ ସହିତ ମଧ୍ୟ ଏମିତି ହେଇଛି। ମୁଁ ପାଞ୍ଚ ମିନିଟ୍ ପାଇଁ ଖୋଲେ କିନ୍ତୁ ଅଧଘଣ୍ଟା ମୋର କଟିଯାଏ।
ହଁ ସେଥିପାଇଁ ସମୟର ସୀମା ରଖିବା ଦରକାର।
ନିଶ୍ଚୟ ସୋସିଆଲ୍ ମିଡିଆରେ ତ ସବୁଠାରୁ ବଡ ଲାଭ କଣ ମତେ କହିପାରିବେ?
ହଁ ଦେଖନ୍ତ ସୋସିଆଲ ମିଡିଆର ସବୁଠୁ ବଡ଼ ବଡ ଲାଭ ହଉଛି ଦୂରରେ ଥିବା ଲୋକଙ୍କ ସହ ସହଜରେ ଯୋଗାଯୋଗ କରିବା। ଏବଂ ନୂଆ ଖବର ଶିକ୍ଷାମୂଳକ ଭିଡ଼ିଓ ଓ ବ୍ୟବସାୟର ପ୍ରଚାର ଏବଂ ନୂଆ ସ୍କିଲ୍ ଶିଖିବାକୁ ପାଇବ।
ଠିକ କହିଲେ ମୋ ଭାଇ ବି ଜଣେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ତାର ବ୍ୟବସାୟର ପ୍ରଚାର ମଧ୍ୟ ସେ କରେ।
ହଁ ଆଜି ଅନେ ଆଜିିକାଲି ଅନେକ ଛୋଟ ମୋଟ ବ୍ୟବସାୟ ସୋସିଆଲ ମିଡ଼ିଆ ଦ୍ଵାରା ସଫଳ ହେଉଅଛି।
ଠିକ୍ କହିଲ ବନ୍ଧୁ। ଆଜି କାଲିର ଅନେକ ଛୋଟ ବଡ ବ୍ୟବସାୟ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ହିଁ ସଫଳ ହେଇଥାଏ। କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ଅଛି।
ନିଶ୍ଚୟ। ନିଶ୍ଚୟ ଫେକ୍ ନ୍ୟୁଜ ଅନ୍ଲାଇନ୍ ସ୍କ୍ରାମ ଗୋପନୀୟତାର ସମସ୍ୟା ଓ ସମୟର ହ୍ୟାଲୋ।
ଆଜ୍ଞା ଆଜ୍ଞା କୁହନ୍ତୁ।
ସେଭ୍ କରିଦେଲି। ନିଶ୍ଚୟ ଫେକ୍ ନ୍ୟୁଜ୍ ଅନଲାଇନ୍ ସ୍କା୍ମ୍ ଗୋପନୀୟ ଗୋପନୀୟତାର ସମସ୍ୟା ଓ ସମୟର ଅବଶ୍ୟ ବଡ଼ ସମସ୍ୟା, ବୁଝିଲ?
ଆଜ୍ଞା ତେଣୁ ତ କୌଣସି ଖବରକୁୁ ସେୟାର କରିବା ପୂର୍ବରୁ ପ୍ରଥମେ ଆମେ ଯାଞ୍ଚ କରିବା ଉଚିତ୍।
ହଁ ଏକଦମ ଠିକ କଥା କହିଲେ। ସବୁଠୁ ବଡ଼ ଦେଖିଲେ ବିଶ୍ୱାସ କରିବା ଉଚିତ ନୁହେଁ। ସବୁ ଦେଖିଲେ ବିଶ୍ୱାସ କରିବା ଉଚିତ୍ ନୁହେଁ।
ଆଜ୍ଞା ବନ୍ଧୁ ମୁଁ ମଧ୍ୟ ବି ସାବଧାନ ରହୁଛି।
ହଁ ସେଟା ବହୁତ ଭଲ ଅଭ୍ୟାସ।
ଆଜ୍ଞା ବନ୍ଧୁ।
ହ୍ୟାଲୋ। ଆପଣ ବର୍ତ୍ତମାନ କଣ କରୁଚନ୍ତି? ହାଲୋ।